ହ୍ୟାଲୋ କୁହନ୍ତୁ ସୁଗା ହଉଛି ଆପଣଙ୍କ ଭଏସ୍
ମ୍ୟାଡ଼ାମ ଆଜି ଆପଣ ଦିନ ଯାକରେ କଣ ରୋଷେଇ କରିଥିଲେ ମତେ କହିବେ।
ମ୍ୟାଡାମଉ କହୁଛି ରହିଥ ଆଜି ତ ଶୁକ୍ରବାରେ ଯେହେତୁ ଶୁକ୍ରବାର ତାର ଆଇଁଷ ହିଁ ବାର ମୋ ସ୍ୱାମୀଙ୍କୁ ଟିକେ ଆଇଁଷ ହିଁ ଭଲ ଲାଗେ। ଆଜି ଆଇଁଷରେ ଆଜି ଆମର ହେଇଥିଲା ମାଛ ତରକାରୀ। ଆଜି ଚି ଚିଙ୍ଗୁଡ଼ି ମାଛ ତରକାରୀ ଆଜି ହେଇଥିଲା ଆମର।
ତ ଚିଙ୍ଗୁଡ଼ି ଆପ ତରକାରୀ ଆମର ବି ଆଜି ହେଇଥିଲା ଆପଣ କୋଉ ପ୍ରଣାଳୀରେ ବନେଇଛନ୍ତି? ମତେ କୁହନ୍ତୁ ମୁଁ ବି କହିବି ଆମ ଘରେ ଆଜି କଣ ରୋଷେଇ ହେଇଥିଲା ମୁଁ ତାକୁ କେଉଁ ପ୍ରଣାଳୀରେ ବନେଇଥିଲି? ଆପଣ ଫାଷ୍ଟ ମତେ କୁହନ୍ତୁ ଆପଣ ଆପଣଙ୍କ ଘରେ ଆଜି ମେନ୍ୟୁ ଆଇଟମ୍ କଣ ହେଇଥିଲା?
ଆଜ୍ଞା-ଆଜ୍ଞା ହଉ କ ମ୍ୟାଡ଼ାମ କହୁଛି ଯେ ଯେଉଁ ପ୍ରଥମ ସକାଳେ ତ ଆମର ହେଇଥିଲା ରୁଟି ଭଜା ସମସ୍ତେ ଖାଇଲୁ। ଏଇଠୁ ଟିଫନ୍ ଛୁଆ ନେଲେ। ତାପରେ ଦି ପର ପାଇଁ ଆମର ପ୍ରସ୍ତୁତ ହେଲା ଚିଙ୍ଗୁଡ଼ି ତରକାରୀ। ଚିଙ୍ଗୁଡ଼ି ତରକାରୀ ପ୍ରସ୍ତୁତ ରେ ମୁଁ ଆପ ଣଙ୍କୁ କହୁଛି। ଚିଙ୍ଗୁଡ଼ିଟା ଆମର ପ୍ରଥମେ ଆମେ ଆଣିବା ତାକୁ। ଆଣି ସାରିଲା ପରେ ତାକୁ ବଛା ବଛି କରିବା। ବଛା ବଛି କରିସାରିଲା ପରେ। ତାକୁ ହଳଦୀ ଲୁଣ ଗୋଳେଇବା ଗୋଳେଇ ସାରିଲା ପରେ ତାକୁ ଟିକେ ଭାଜିବା। ତାକୁ ଭାଜିବା ସେଠୁ ଆ ଆଗ ତ ଭଜା ଭଜି କରିଦବା ତାପରେ ଆଳୁ
ଭାଜିବେ ଚିଙ୍ଗୁଡ଼ିକି?
ନାଇଁ ହଁ ହଁ ହଁ ମ୍ୟାଡ଼ାମ ହଁ କହୁଛି କହୁଛି ରହିଥାନ୍ତୁ, ପ୍ରଥମ ସୋରିଷ ତେଲ ପକେଇବା। ସୋରିଷ ତେଲ ଯେହେତୁ ଆଇ ସ ତରକାରୀ କଲେ ଟିକେ ଭଲ ଲାଗିବ। ସୋରିଷ ତେଲ ପକେଇ ଚିଙ୍ଗୁଡ଼ି ଭାଜିବା, ଚିଙ୍ଗୁଡ଼ିକି ଭାଜି ସାରିଲା ପରେ ଆଳୁ କାଟିକି ରଖିଥିବେ।
କେତେ ମାନେ କେତେ ସମୟ ପାଇଁ ଭାଜନ୍ତି? ଚିଙ୍ଗୁଡ଼ି କଲର କିପରି ଆସେ ଆପଣଙ୍କର।
ଚିଙ୍ଗୁଡ଼ି କଲରଟା ପୁରା ଲାଲ ଆସିବା ଯାଏଁ ଆପଣ ଭାଜିବେ। ଚିଙ୍ଗୁଡ଼ି ଟା ଆ ଆ କଲରଟା ଲାଲ ଆସିଲେ ଜାଣିବେ ଯେ ଚିଙ୍ଗୁଡ଼ିଟା ହେଇଗଲା।
ଆପଣ ଆଜି ଚିଙ୍ଗୁଡ଼ିର ସୋରିଷ ମସଲା ଦିଆ ବେସର ବନେଇଥିଲେ, ନା ଗରମ ମସଲା ଦିଆ
ନାଇଁ ନାଇଁ ସୋରିଷ ସୋରିଷ ବେସର ତା ଦେହରେ ଟିକେ ପିଆଜ, ରସୁଣ, ଅଦା ବି ମୁଁ ଦେଇଥିଲି ଟିକେ
ଓହୋ ଆପଣ ଉଭୟ ଗରମ ମସଲା ଆଉ ସୋରିଷ ମସଲାର ମିଶ୍ରଣ ତରକାରୀ ବଣେଇ ଥିଲେ।
ଆଜ୍ଞା ଆଜ୍ଞା ମିଶ୍ର ହଁ ସୋରିଷ ଆ ଅଦା, ରସୁଣ, ପିଆଜ, ସୋରିଷ, ଅଦା, ରସୁଣ ପିଆଜ, ଜିରା ତାକୁ ଟିକେ ଗ୍ରାଇଣ୍ଡିଂ କରିଦେବେ। ଗ୍ରାଇଣ୍ଡିଙ୍ଗ କରି ତାକୁ ଥୋଇଦେବେ। ସୋରିଷ ତେଲ ପକେଇକି ଆଗ ଉଁ ଚିଙ୍ଗୁଡ଼ି ଟାକୁ ଭାଜିଦେବେ। ଚିଙ୍ଗୁଡ଼ିରେ ଯୋଉ ନାଲି ଯେମିତି ହେଇଗଲା ଚିଙ୍ଗୁଡ଼ିଟାକୁ କଢ଼ିଦେବେ। ତାପରେ ଆଳୁ କାଟିଥିବେ ଆଳୁକୁ ତାପରେ ଫ୍ରାଏ କରିଦେବେ। ଆଳୁ ଫ୍ରାଏ କରିସାରିଲା ଆଳୁ କାଢ଼ିଦେବେ ସେଇଠୁ ତ ଫୁଣ୍ ଟି ଆଉ ଟିକେ ତେଲ ପକେଇବେ କରେଇ। ରେ ତରକାରୀ ଆମେ ମସଲା କଷିବା ନା ଆଉ ଟିକେ ତେଲ ପକେଇବେ ତେଲ ପକେଇବେ ତେଲ ପକେଇକି ମସଲା ପକେଇବେ।
ଆମେ ଏକାଥରେ ବି ଦେଇପାରିବା ତେଲ ଆଡ୍ କରିପାରିବା ନା ଥରେ ଥରେ କି ଆଡ୍ କଲେ ଠିକ୍‌ ହବ।
ନାଇଁ ମୁଁ ଥରେ ଥରେ କିି ଆଡ୍ କରେ ମ୍ୟାଡ଼ାମ ମୁଁ ଯେମିତି କହୁଛି। ମୁଁ ଯେମିତି କରେ ମୁଁ ଆପଣଙ୍କୁ ସେମିତି ହିଁ କହୁଛି। ହଁ ଆଉ ମସଲା? ତେଲ ପକେଇଲେ ତେଲ ଟିକେ ଗରମ ହେଇସାରିଲା ପରେ ଆମେ ମସଲାକୁ ପକେଇଦେଲେ ମସଲାକୁ ପକେଇଦେଲା ପରେ ତା ଦେହରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ପକେଇଲେ ଟମାଟୋ ପକେଇଲେ। ତାକୁ ଟିକେ ଦଶ ମିନିଟ୍ ହୋଉ କି ପନ୍ଦର ମିନିଟ୍ ହୋଉ ତାକୁ ଟିକେ ଅଳ୍ପ ସିମ୍ ରେ ତାକୁ ଟିକେ କଷିବା। କାହିଁକିନା ସୋରିଷ ମସଲା ଦେଇଛେ ଯେହେତୁ ଜୋରରେ କଷିଲେ ସେଟା ସୋରିଷ ଟା ପିତା ଲାଗିବ। ଟିକେ ଅଳ୍ପ ସିମ୍ ରେ ଆମେ କଷିବା ଦଶ ପନ୍ଦର ମିନିଟ୍ ଯେମିତି ଦେଖିବା ତେଲ ଟିକେ ଅଲଗା ହେଇଗଲା। ମସଲାରୁ ଜାଣିବା ଯେ ଆମ ମସଲା ଟା ହେଇଗଲା। ହେଇଗଲା ପରେ ଆମେ ଆଳୁ ପକେଇଦବା। ଆଳୁ ପକେଇ ସାରିଲା ପରେ ଏଇଠୁ ଆଳୁକୁ ଟିକେ କଷିଦବା ସେଠୁ ଆଳୁ କଷେଇଲା ପରେ ଟିକେ ତାପରେ ପକେଇଦବା ଚିଙ୍ଗୁଡ଼ି। ଚିଙ୍ଗୁଡ଼ି ଆଳୁ ସବୁ ପକେଇକି ଆମେ କଷିଦବା। କଷି ସାରିଲା ପରେ ପାଞ୍ଚ ମିନିଟ୍ ଖଣ୍ଡେ ପାଞ୍ଚ ଦଶ ମିନିଟ୍ କସିବେ ଏମିତି ସେମି କସିବେ। ଅସି ସାରିଲା ପରେ ତାକୁ ପାଣି ଟିକେ ଦେଇଦେବେ ଆପଣ ଆପଣଙ୍କ କ୍ଵାଣ୍ଟିଟି ହିସାବରେ ପାଣି ଦେବେ। ଯେମିତି ଝୋଳ ଖାଇପାରିବେ କି ଟିକେ ଅଳ୍ପ ପାଣିର ଖି ଖାଇପାରିବେ ଆପଣ ହିସାବରେ ଦେଇପାରିବେ। ଦେବେ ତାପରେ ଦେଖିବ ଯେମିତି ତରକାରୀ ଟା ହେଇଗଲା। ଆଉ ତେ ଗରମ ମସଲା ତ କିଛି ପଡିବନି ତରକାରୀ ହେଇଲା। ରେ କାଟିିଦେବେ ଆଉ ତ ଯଦି ଧନିଆ ପତ୍ର ର ଖିଥିବେ ତାହେଲେ ଧନିଆ ପତ୍ର ପକେଇଦେବେ ଟିକେ ଆହୁରି ଭଲ ଟେଷ୍ଟ ଲାଗିବ।
ଆଜ୍ଞା ଆଜ୍ଞା ତାହେଲେ ଏବେ ଆପଣ ଆମ ସେ କହିଲେ କି ଆପଣ ସୋରିଷ ମସଲା ଏବଂ ଗରମ ମସ ଲାର ମିଶ୍ରଣ ତରକାରୀ ଟା କେମିତି ପ୍ରସ୍ତୁତ କରି ଏବେ ମୁଁ ଆପଣଙ୍କୁ ଜଣାଇବି ମୁଁ କିପରି ସିଙ୍ଗୁଡି ତରକାରୀ ପ୍ରସ୍ତୁତ କରିଥିଲି ମୁଁ ବନେଇଥିଲି। ଲିଗ ଗରମ ମସଲା ଦିଆ ଚୁଙ୍ଗୁଡି କଷା କେମିତି ବନେଇଥିଲି ମୁଁ ଆପଣ କହୁଛି ଶୁଣନ୍ତୁ ପ୍ରଥମେ ମୁଁ ଆଣିଥିଲି ଅ ପାଞ୍ଚଶହ ଗ୍ରାମ ର ଚିଙ୍ଗୁଡି ପାଞ୍ଚଶହ ଗ୍ରାମ ଚୁଙ୍ଗୁଡିକୁ ଆଣି ମୁଁ ତାକୁ ଭଲସେ ବାଛି ପାଣି ରେ ଧୋଇକି ତା ଦେହରେ ଲୁଣ ହଳଦୀ ତେଲ ଗୋଳେଇ ଦେଇଥିଲି ତାକୁ କିଛି ସମୟ ପାଇଁ ଘୋରେଇ ଦେଇଥିଲି। ତାପରେ ଆମେ ଚିଙ୍ଗୁଡି ତରକାରୀ ପ୍ରସ୍ତୁ କରିବା ଚିଙ୍ଗୁଡି ତରକାରୀ ପ୍ରସ୍ତୁ କରିବା। ପ୍ରଥମେ ଆମେ ଗ୍ୟାସ୍କୁ ଅନ୍‌ କରିବା ଗ୍ୟାସ୍ ଅନ୍ କରି ସାରିଲା ପରେ- ଚିଙ୍ଗୁଡିକୁ ଆମେ କରେଇରେ ତେଲ ଦେଇକି ଚିଙ୍ଗୁଡିକୁ ଭାଜିବା। ଚିଙ୍ଗୁଡି ଭାଜି ହେଇ ସାରିଲା ପରେ ଆମେ ତାକୁ ଅନ୍ୟ ଏକ ପାତ୍ରକୁ କାଢିଦବା। ଅନ୍ୟ ଏକ ପାତ୍ରକୁ ଖାଢ଼ି ସାରିଲା ପରେ ଚିଙ୍ଗୁଡିରେ ତ ମୁଁ କସ୍ତା କରିଥିଲି ଆଳୁ ବ୍ୟବହାର କରିନଥିଲି ଖାଲି ଚିଙ୍ଗୁଡି କ ସବୁ ବନେଇଥିଲି। ଆଉ ଗୋଟେ ପାତ୍ର କୁ କାଢି ଦେଇକି ସେ ଏଥିରେ ମୁଁ ଆଉ ଟିକେ ତେଲ ଦେଇଥିଲି। ତେଲ ଟିକେ ଟିକେ ଗରମ ହେଇସାରିଲା ପରେ ସେଥିରେ ମୁଁ କାଟିକି ରଖିଥିବା ପିଆଜକୁ ପକେଇଥିଲି ପିଆଜ କୁ ପକେଇ ସାରିଲା ପରେ ପିଆଜ ହାଲକା ତା ବ୍ରାଉନ କଲର ହେଇଯିବା ପରେ ସେଥିରେ ମୁଁ ଟିକେ ଚିନି ଅ ତେଜପତ୍ର ଯାହାବି ମୁଁ ଗୋଟା ମସଲା ରଖିଥିଲି ତାକୁ ମୁଁ ସବୁ ପକେଇଥିଲି ପକେଇ ସାରିଲା ପରେ ବାଟିକି ରଖିଥିଲି ମୁଁ ଗ୍ରେଭି ପାଇଁ ପିଆଜ ରସୁଣ ଅଦା
ଆଜ୍ଞା ଆଜ୍ଞା
ହେଇକି ରଖିଥିବା ମସଲା କ ତା ଦେହରେ ଆଡ କରିଥିଲି କରେେଇ ରେ ତାପରେ ଆମ ଆବଶ୍ୟକ ମୁତାବକ ମୁଁ ଆଡ କରିଥିଲି ଲଙ୍କାଗୁଣ୍ଡ ଲୁଣ ଆଉ ହଳଦୀ ଆଉ ମିଟ୍ ମସଲା ଯେହେତୁ ମୁଁ ଗରମ ମସଲା ତରକାରୀ କରୁଥିଲି ମୁଁ ଏମିତି କରିଥିଲି ଆଡ କରିସାରିଲା ପରେ ଚିଙ୍ଗୁଡି କ ପକେଇକି ଆମ ମସଲା ଟା କଷିବା କଷିବା କଷିବା ମସଲା କଷି ହେଇ ସାରିଲା ପରେ ମସଲା ମି ି ଆପଣ ପନ୍ଦର ମିନିଟ କସିବେ ପନ୍ଦର ମିନିଟ୍ କଷିଲଲାା ପରେ ମସଲ ର ତେଲ ଅଲଗା ହେଇଯିବ ଆଉ ଅଲଗା ବାସ୍ନା ମଧ୍ୟ ଆସିବ କଷାଇିଲା ପରେ ଚିଙ୍ଗୁଡି ପକେଇଦବା ଚିଙ୍ଗୁଡି କଷି ଦେଇେଇ ଟିକେ ପାଞ୍ଚ ମିନିଟ୍ ତା ଦେହରେ ଆମେ ଗରମ ପାଣି ଆଡ କରିବା ଆପଣଙ୍କ ଆବଶ୍ୟକ ମୁତାବକ ଆପଣ ଗରମ ପାଣି ଦେଇ େ ସେ ତରକାରୀରେ ଗରମ ପାଣି ଫୁଟି ସାରିଲା ପରେ ସେଥିରେ ଗରମ ମସଲା ଏବଂ ଧନିଆ ପତ୍ର ପକେଇଦବା ଏଠି ଆମର ରେଡି ହେଇ ଗରମ ଗରମ ଚିଙ୍ଗୁଡି କଷା ଆଜି ମୁଁ ଏଇ ଉପାୟରେ ଚିଙ୍ଗୁଡି କଷ ବନେଇଥିଲି ଆଉ ଆମ ଘରେ ଆଜି ଚିଙ୍ଗୁଡି କଷା ହେଇଥିଲା ଭାତ ହେଇଥିଲା ଆଉ ଡାଲି ହେଇଥିଲା ଡା ପ୍ରସୁତି ପଳାନି ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ ଆପଣ ଆ ଆପଣଙ୍କ ଘରେ ଆଜି କୋଉ ଡାଲି ହେଇଥିଲା
ଆଜି ଆମ ଘରେ ଆଜି ହର ଡ଼ାଲି ହେଇଛି।
ଆମ ଘରେ ଆଜି ଆମ ଘରେ ଆଜି ମୁଗ ଡାଲି ହେଇଥିଲା ମୁଗ ଡାଲି କେମିତି ପ୍ରସ୍ତୁତ କରାଯାଏ ଆପଣ ଜାଣିଛନ୍ତି?
ନାଇଁ ମ୍ୟାଡ଼ାମ ଜାଣିନି ଆପଣ ଟିକେ କୁହନ୍ତୁ।
ତାହେଲେ ମୁଁ ଆପଣଙ୍କୁ କହୁଛି ମୁଗ ଡାଲିର ପ୍ରସ୍ତୁତି ପ୍ରଣାଳୀ। ଆଉ ଆପଣ ଆପଣଙ୍କ ଘରେ କିପରି ଭାବରେ ହରଡ ଡାଲି ପ୍ରସ୍ତୁତ କରନ୍ତି। ନ୍ତି ମତେ ଜଣାଇବେ।
ଆଜ୍ଞା।
ମୁଁ ଏବେ ମୁଗ ଡାଲି ର କହୁଛି ତାପରେ ଆପଣ ହରଡ଼ ଡାଲି ବିଷୟରେ କହିବେ।
ଆଜ୍ଞା।
ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଡାଲି ହଳଦୀ ଲୁଣ। କଞ୍ଚା ଲଙ୍କା ଅଦା ଆଉ ରସୁଣ।
ଆଜ୍ଞା।
ତେଲ।
ଆଜ୍ଞା।
ପ୍ରଥମେ ଆମେ ଗ୍ୟାସ୍ ଅନ୍ କରିକି ସେଥିରେ ମୁଗ ଡାଲି ଭାଜିକି ରଖ ରଖିଥିବା ମୁଗ ଡାଲି ଆଡ କରିବା ପାଣି ଲୁଣ ଆଉ ହଳଦୀ ଆଡ କରି ତାକୁ ଆମେ କିଛି ସମୟ ପୁତିବା ସିଝେଇ ପାଇଁ ଛାଡିଦବା।
ଆଜ୍ଞା।
ସିଝି ସାରିଲା ପରେ ତା ଦେହ ଉଁ ସିଝି ସାରିଲା ପରେ ତାକୁ ଆମେ ଅନେକ ପାତ୍ର କୁ କାଢିଦବା ଅନେକ ପା କାଢି ସାରିଲା ପରେ ଆମେ ଆମ କରେଇ ହଉ ଡେକ୍ଚି ହଉ ଆପଣ ଯଉ ରେ ଡାଲିକି ପଘାରିବେ। ସେଇ ପାତ୍ର ଟାକୁ ଗ୍ୟାସରେ ରଖିବେ ତା ଦେହରେ ସୋରିଷ ତେଲ ରିଫାଇନ ତେଲ ଯେଉଁ ବି ତେଲ ଆପଣ ଆଡ଼୍ କରିପାରିବେ କିନ୍ତୁ ମୁଁ ଆଡ଼୍ କରିଥିଲି ରିଫାଇନ ତେଲ। ରିଫାଇନ ତେଲ ଆଡ କରିକି ତା ଦେହରେ ଆମେ ଫୁଟଣ କୁ ଫୁଟେଇବା। ଆଉ ଲଙ୍କା ପକେଇବା ଲଙ୍କା ଫୁଟଣ ଫୁଟି ସାରିଲା ପରେ ତା ଦେହରେ ଆମେ ଛେଚିକି ରସୁଣ ରେ ରସୁଣ ଦେଇ ସାରିଲା ପରେ ଆମ ଭୃଷଙ୍ଗ ପତ୍ର ଆପଣଙ୍କ ବାରିରେ ଥିବ ଭୃସଙ୍ଗ ପତ୍ର ଆଡ କରିବେ ଭୃସଙ୍ଗ ପତ୍ର ଆଡ କରିସାରିଲା ପରେ ସେ ରସୁଣ ଟିକେ ପାଚିବା ପାଇଁ ଛାଡିଦେବେ ରସୁଣ ଟିକେ ପାଚିଗଲା ପରେ ଆମେ ତା ଦେହରେ ରଖିଥିବା ଡାଲିକି ଢାଳି ଦବା ଆମର ହେଇଗଲ ସ୍ଵାଦିଷ୍ଟ ଘରୋଇ ଉପାୟରେ ବନେଇଥିବା ମୁଗ ଡାଲି ଏବେ ମୁଁ ଆପଣଙ୍କୁ କହିଲି କି ମୁଗ ଡାଲି ମୁଁ କେମିତି ପ୍ରସ୍ତୁତ କରିଥିଲି। ଚିଙ୍ଗୁଡି ତରକାରୀ ମୁଁ କେମିତି ପ୍ରସ୍ତୁତି କରିଥିଲି। ଏବେ ଆପଣ ମତେ କୁହନ୍ତୁ? ଆପଣ ଆପଣଙ୍କ ଘରେ କିପରି ଭାବରେ ହରଡ ଡାଲି ପ୍ରସ୍ତୁତ କରିଥିଲେ?
ଆଜ୍ଞା ହଁ ମ୍ୟାଡାମ କହୁଛି ଆ ମୁଁ ଯେ ତୁ ହରଡ ଡାଲି କରିଥିଲି ଆଗ ହରଡ ଡାଲିକି ପାଣି ରେ ଭିଜେଇ ଦେଇଥିଲି ତାପରେ ପ୍ରେସର କୁକର ରେ ଡାଲି ପାଣି ହଳଦୀ ଲୁଣ ମୁଁ ଦେଇକି ଗୋଟେ ସିଟି ମାରିଦେଲି। ତା ଧିରେ ଟିକେ ଟମାଟର ପକେଇଥିନି। ଟମାଟୋ କଞ୍ଚା ଲଙ୍କା ଅଦା ଟିକେ ଛେଚିକି ତାହାଲେ ଡାଲିଟା ଟିକେ ଟେଷ୍ଟ ହବ। ତାକୁ ପକେଇକି ଗୋଟେ ସିଟି ଦେଇଦେଲି ଗୋଟେ ସିଟି ଦେଲା ପରେ ତାକୁ ଟିକେ ଛାଡିଦେଲି ଟିକ କିଛି ସମୟ ପାଇଁ ଛାଡିଦେଲି ଛାଡି ସାରିଲା ପରେ ସେ ଉଁ ଡାଲି ଟା ଦେଖିଲା ଟିକେ ଥିକେ ଥିକ ମାନେ ହେଇଯାଇଥିଲା। ତାପରେ ମୁଁ ସୋରିଷ ତେଲ ଯେହେତୁ ବଘାରେ ସୋରିଷ ତେ ଲ ମୁଁ ଇଉଜୁ କରିଚି ସୋରିଷ ତେଲ ପକେଇଲି ଖିଲା କଞ୍ଚା ଲଙ୍କା ତାପରେ ପିଆ ଫୁଟଣ ତାପରେ ପିଆଜ। ପିଆଜ ବ୍ରାଉନ କଲର ହେଇସାରିଲା ପରେ ତାକୁ ପକେଇଦବେ ଡାଲି ପକେଇଦେବେ ଡାଲି ପକେଇ ସାରିଲା ପରେ ଉଁ ଉଁ ଡାଲି ଓଜାଡି ବେ ଡାଲିକୁ ଅଜାଡ଼ି ଦେବ ଦେଖିଲେ ଡାଲି ଟା ଟିକେ ଫୁଟିଗଲା ଡାଲି ଫୁଟିଗଲା ସେଇଠୁ ଡାଲି ଫୁଟି ସାରିଲା ପରେ ତାକୁ ଟିକେ ଧନିଆ ପତ୍ର ପକେଇଦେବେ ଏଇଠୁ ଡାଲି ଆମର ପ୍ରସ୍ତୁତ ତ ହୋଇଗଲା ହରଡ଼ ଡାଲି ପ୍ରେସର କୁକର ରେ ଆମର ହରଡ଼ ଡାଲି ପ୍ରୁ
ଆପଣ କେତେଟା ଶିଟିି ଦେଲେ ଡାଲି ରେ?
ଡାଲିରେ ମୁଁ ଗୋଟେ ସିଟି ଦେଇଥିଲି।
ଗୋଟିଏ ସିଟି ଦେଇ ସାରିଲା ପରେ ଆପଣଙ୍କର ଡାଲି ପ୍ର
ଆଜ୍ଞା ଗୋଟେ ସିଟି ଦେଇଦବେ ପାଞ୍ଚ ଦଶ ମିନିଟ୍ ଦଶ ମିନିଟ ରଖିଦେବେ। ଆଜ୍ଞା ରଖି ସାଇଲା ପରେ ତା ଘୋଡଣୀକୁ ଖୋଲିବେ ଦେଖିବ ଡାଲି ଟା ଠିକ ସିଝି ଯାଇଥିବ ଆପଣଙ୍କର।
ଅ ହଁ ହଉ ଆ ହଁ ମୁଁ ଆମ୍ ଆମ ଘରେ ବନେଇକି କହିବି କି ଆପଣଙ୍କ ପ୍ରଣାଳୀରେ ଆପଣଙ୍କ ଡାଲି ପ୍ରସ୍ତୁତି ଟା ମତେ କିପରି ଲାଗିଲା।
କହିବି
ମୁଗ ଡାଲି ପ୍ରସ୍ତୁତ କରିକି ଆପଣ ମତେ ଜଣେଇବେ? ଆଉ ମୋ ଉପାୟରେ କରିଥିବା ଚିଙ୍ଗୁଡି ତରକାରି ଟା ଆପଣଙ୍କୁ କେମିତି ଲାଗିବ ଆପଣ ନିଶ୍ଚିନ୍ତ ଘରେ ପ୍ରସ୍ତୁତ୍ କରିକି ମତେ ଆପଣଙ୍କର ମତାମତ ଜଣାଇବେ।
ଆଜ୍ଞା ମୁଁ ତ ଆପଣଙ୍କୁ ନିଶ୍ଚିନ୍ତ ଫୋନ୍ କରି କହିବି।
ଆଜ୍ଞା ଆଜ୍ଞା
ଓଉ ଓଉ ମ୍ୟାଡ଼ାମ ରଖୁଛି।